ହଁ ମ୍ୟାଡ଼ମ୍ ନମସ୍କାର।
ନମସ୍କାର ମ୍ୟାଡ଼ାମ୍।
ହଁ ମ୍ୟାଡମ କୁହନ୍ତୁ? ନାଇ ମ୍ୟାଡ଼ମ ଟିକେ ଏଇଠି ବସିଥିଲି ଆଉ।
ଓହୋ ଆଉ ଦେହପା ଭଲ ଅଛି ମ୍ୟାଡ଼ମ?
ହଁ ସେମିତି ଆଉ
ଓହୋ ଆଉ ଆଜି କଣ ହେଇଥିଲା ଲଞ୍ଚ ରେ ଖାଇବା ପାଇଁ?
ଆଜି ଟିକେ ମୋର ଶାଶୁଙ୍କର ଶ୍ରାଦ୍ଧ ଥିଲା ତ ସେଥିପାଇଁ ଆଜି ଟି ଅରୁଆ ହେଇଥିଲା ଅରୁଆ ଡାଲମା ଆଉ ଭଜା ଏଇ ସବୁ ଆଉ।
ଓହ ହଁ ହଁ କହୁଥିଲି ମ୍ୟାଡ଼ାମ ଆପଣ କଣ କରନ୍ତି?
ଚୁଲି ମୁଁ ମ୍ୟାଡ଼ାମ ଏଇ ଖଣାା କିଛି କରୁନି ଘରେ ଅଛି।
ଓହୋ ଆଉ ଆପଣ ଆପଣଙ୍କ ଘରେ ଛୋଟ ପିଲା ଥିବ ମ୍ୟାଡ଼ାାମ?
ହଁ ହଁ ମୋର ଗୋଟେ ଛୋଟ ପୁଅ ଅଛି।
ଆପଣ ତକୁ କେମିତି କେତେ ବର୍ଷର?
ସେ ପରିବାର
ହଁ ଆପଣଙ୍କୁ ପରିସାନ ବହୁତ ହଇରାଣ କରୁଥିବ ନାଇଁ କି ମ୍ୟାଡ଼ାାମ ଆଜିିକାଲି ପିଲା ତ ଯୋଉ ଭଳିଆ।
ହଁ ମ୍ୟାଡାମ ସେ ଏନା ବହୁତ ହଇରାଣ କରୁଛି। ଏବେ- ଟିକେ ବହୁତ ଜିନିଷ ବୁଝି ପାରୁନି। ଏବେ ତ ଆଗରୁ ସିଏ ଟିକେ ଖାଇବା ପାଇଁ ବହୁତ ପ୍ରୋବ୍ଲେମ ହଉଥିଲା। ଏବେ କିନ୍ତୁ ଆମେ ଯାହା ଖାଉଛୁ ମୁଁ ସେଇଆକୁ ଦଉଛି।
ଆଜ୍ଞା ଆଉ ଛତୁଆ ଦଉଛନ୍ତି ନାଇଁ ମ୍ୟାଡ଼ାମ?
ହଁ ମ୍ୟାଡ଼ାମ ମୁଁ ଛତୁଆ ଦଉଛି। ଆଉ ଏବେ ତ ସବୁ ଜିନିଷ ଦଉଛି ଆଜ୍ଞା।
ଛତୁରେ କଣ କଣ ପକଉଛନ୍ତି କିଏ କହିବେ?
ଛତୁଆରେ ମୁଁ ଚୁଡା
ଆଜ୍ଞା।
ଆଉ ଚୁଡ଼ା ଗହମ ଆଉୁ ବୁ ବୁଟ ଡାଲି।
ଆଜ୍ଞା।
ଆଉ ଯଉ କାଜୁ।
ଆଜ୍ଞା।
ଆଲମଣ୍ଡ ଏ ସବୁ ପକଉଛି ଡ୍ରାଇ ଫ୍ରୁଟ୍ସ ଟିକେ। ଆଉ ଏଇ ସବୁ ଜିନିଷ ଆଡ୍ କରେ ଆଉ।
ଉଁ ହୁଁ।
ଆଜ୍ଞା।
ଆଉ ମାନେ ତାକୁ କେମିତି କଣ କରନ୍ତି ସବୁ ଘରେ କରନ୍ତି ନା ବାହାରେ ଦେଇ ଦିଅନ୍ତି କରିବା ପାଇଁ?
ନାଇଁ ମୁଁ ବାହାରେ ଦେଇଦିଏ କରିବା ପାଇଁ। ଆଉ ନହେଲେ ବେଳେ ବେଳେ ଘରେ ବି ସାଙ୍ଗେ ସାଙ୍ଗେ ଯଦି ସରି ଯାଇଥିବ ଘରେ ବି କରିଦିଏ।
ଆଜ୍ଞା। ମୁଁ କହୁଥିଲି ମ୍ୟାଡାମ ଆଉ ଗୋଟେ କୋଶ୍ଚିନ୍ ଯୋଉ ଆମର ନାରୀ ମାନଙ୍କୁ ଅ ଅତ୍ୟାଚାର ହଉଛି ନାରୀ ମାନେ ବହୁତ ମାନେ ମାରି ବିି ରଉଛନ୍ତି। କଣ କଲେ ସେ ସବୁ ଜିନିଷ କମିଯିବ ମ୍ୟାଡାମ ଆପଣ କଣ ଭାବନ୍ତି?
ଏବେ ତ ସେ ସବୁ ଜିନିଷ ପାଇଁ ଏବେ ତ ବହୁତ କିଛି ମାନେ ଗମେଣ୍ଟ ଆମ ସରକାରଙ୍କ ତରଫରୁ ବହୁତ କିଛି ନିଷ୍ପତି ନିଆଯାଉଛି। ତ ସେ ନିଷ୍ପତ୍ତି ବି ସେଇଭଳି ଭାବରେ କାମ ହଉନି। କିନ୍ତୁ ମୁଁ ଯେ ଯେତିକି ଜାଣିଛି ଯଦି ଆମେ ନିଜେ ବୁଝିପାରିବା ତାହେଲେ ତ ସବୁ ଜିନିଷ ଠିକ୍ ହେଇ ପାରିବ ଆମେ ଆଗ ଆମ ଘରୁ ଷ୍ଟାର୍ଟ କରିବା ନିଜ ଘରୁ ଦେନ ଯାଇ ଲୋକମାନେ ମାନେ ନିଜେ ନିଜେ ଯେ ପର୍ଯ୍ୟନ୍ତ ନ ବୁଝି ପାରୁିଛନ୍ତି, ତାହେଲେ ସେ ପର୍ଯ୍ୟନ୍ତ ଏସବୁ ଜିନିଷ ଠିକ ହବ ନାଇଁ।
ଆଜ୍ଞା।
ଆଉ ସେଇଟା ଦେ ଆଉ ସେଇଟା କେବଳ ପୁରୁଷମାନଙ୍କ ଉପରେ ଡିପେଣ୍ଡ କରିଥାଏ। ତ ଗୋଟେ ପୁରୁଷ ଯଦି ଗୋଟେ ନାରୀ କୁ ସେତିକି ବୁଝିପାରିବ, ତାହେଲେ ନିଶ୍ଚିନ୍ତ ଗୋଟେ ନାରୀ ମାନେ ନାରୀର ସପୋର୍ଟର ହେଇପାରିବ ତାହେଲେ ତ ଗୋଟେ ନାରୀ ମାନେ ନିଶ୍ଚିତ ଡେବଲପ କରିପାରିବ। ବା ଗୋଟେ ସୁରକ୍ଷିତ ରହି ପାରିବ ତ ଏସବୁ ଜିନି ନିଷ ସେଇ ଘରର ମାନେ ପୁରୁଷ ମାନଙ୍କ ଉପରେ ନିର୍ଭର କରିଥାଏ।
ମୁଁ କହୁଥିଲି କଣ ଆଜିକାଲି ବେଶୀ ଅତ୍ୟାଚାର ହଉଛି ଡାଉରୀ କି ନେଇକି ବୁଝିଲେ କି? ତାପରେ ଆ ସମସ୍ତଙ୍କୁ ଆଜିକାଲି ଲୋଭ ମଣିଷ ମାତ୍ରେ ଲୋଭ ଡାଉରି ପାଇଁ ତ କ ହଁ ତାଙ୍କୁ ଆମେ ତାଙ୍କୁ ବୁଝିପାରିବା କାଇହିଁ ଇଏ କରୁଛନ୍ତି ସେମାନେ ନ ବୁଝିଲେ? କି ଆମକୁ ବେଶୀ ସେ ମାନେ ଡିମାଣ୍ଡ କଲେ ନାଇଁ ଆମକୁ ଏଇଟା ଦରକାର ସେଇଟା ଦରକାର ସେଟା ଦରକାର ନ ବୁଝିବାରୁ ଯଦି ନହେଲେ ଆପଣ ଆମେ ଏମତି କଣ କରିବେ ଯେ ସେମାନେ ବୁଝିବେ ନହେଲେ ଆମ ଜୀବନ ତ ସେମିତିରେ ପଳେଇବ ନା ଯଦି ଅତ୍ୟାଚାର ହେଲା? ତ ଆମେ କଣ କରିବା ସେଇଠି?
ତ ଆମେ ମୁଁ ଜାଣିବାରେ ମାନେ ଯଦି ଆମେ ଗୋଟେ ଝିଅକୁୁ ଝିଅ ଭଳିଆ ଦେଖିବା ବା ଆମର ମାନେ ସେମିତି ଝିଅ ଭଳିଆ ସବୁବେଳେ ଦେଖିବା ବା ଆମର ଘରେ ଯୋଉମାନେ ମା ଙ୍କୁ ମା ଭଳିଆ ଦେଖିବା ମା ନଜରରେ ଦେଖିବା। ତ ରେସପେକ୍ଟ ଦବା ତାଙ୍କୁ ସି ଯେତିକି ମାନେ କଷ୍ଟ କରୁଛନ୍ତି ତାଙ୍କ କଷ୍ଟ ଟାକୁ ବୁଝିବା ତ ଏଇ ସବୁ ଜିନିଷ ହଉଛି ମେନ୍ ପ୍ରାୟୋରିଟି। ଆଉ ତାପରେ ହଉଛି ଯୌତୁକ ଯୌତୁକ ଟା ଆମେ ନବାନି ଆମେ ଦବା ଉଲ୍ ଯଦି ଆମେ ଯେମିତି ଆମର ଏବେ ଚାଲିଛି ପାଟ୍ରିଆଚଲ ସୋସାଇଟି ଚାଲିଛି ଆମର କୋଉଠି କେରେଲା ସାଇଡ ରେ ଯୋଉ ଏଥିରେ କି ତାଙ୍କର ଝିଅ ପିଲାମାନେ ବାହା ହୁଅନ୍ତି କିନ୍ତୁ ନିଜ ଘରେ ରୁହନ୍ତି ଆଉ ସେମାନେ ପୁଅ ପିଲାମାନେ କଣ କରନ୍ତି ନା ଯୌତୁକ ଆଣନ୍ତି। ଏବେ ବି ସେ ପ୍ରଥାଟା ତାଙ୍କର ଚାଲିଛି। ତ ସେଇଭଳି ଭାବରେ ଯଦି ଚାଲିବ ସବୁଆଡେ ତାହେଲେ ନିଶ୍ଚିନ୍ତ ଏସବୁ ଜିନିଷକୁୁ ରୋକି ହେଇପାରିବ ବୁଝିପାରୁଛନ୍ତି?
ଏଇଟା କଣ କେମିତିକା ମାନେ? ଯୋଉ ଝିଅ ମାନେ ଯୋଉ ବାହା ହେବେ ଯୋଉ ଜିନିଷ ପତ୍ର ସବୁ ପିନ୍ଧା ପିନ୍ଧି ସବୁ କରିବେ ସେମାନେ ଏଇଟା ପୁଅ ଘରୁ ହିଁ ଆସିବ।
ହଁ ସେଇଟା କଣ ହେଇଥାଏ ନା ଯ ଯେତେବେଳେ ଗୋଟେ ଝିଅ ପୁଅ ବାହା ହେଇଥାନ୍ତି ତାଙ୍କ ଙ୍କର ସମାଜରେ ତ ତାଙ୍କ ସମାଜର ନିୟମ ହଉଛି ମା ବାହାଘରର ନିୟମ ହଉଛି ଗୋଟେ ଝିଅ ଘରକୁ ପୁଅ ଆସିବେ ଯେମତି ଆମର ଏ ଏଠି ଗୋଟେ ପୁଅ ଘରକୁ ଝିଅ ଯାଉଛି ଆମର ବାଜା ବାଜୁଚି ଡିଜେ ବାଜୁଛି ଯାହା ସବୁ ରିଚୁଆଲସ ହଉଛି ତ ସେମତି ଗୋଟେ ପୁଅ ଘରକୁ ଝିଅ ଯିବ ବୁଝିପାରୁଛନ୍ତି? ଆଉ ଝିଅ ପୁଅର ଯାହା ସମ୍ପତ୍ତି ଅଛି ବା ପୁଅର ଯାହା ଅ ମାନେ ନିଜର ଅ ବିଜନେସ୍ ବ୍ୟାଙ୍କ ବାଲାନ୍ସ ବା ଯାହା ସମ୍ପତି ଅଛି ସବୁ ଜିନିଷ ଝି ଝିଅ ନାଁ ଙ୍କୁ ଟ୍ରାନ୍ସଫର କରାଯାଇଥାଏ ବୁଝିପାରୁଛନ୍ତି ତ ଏଠି ଏଠି ସେଠିକାର ଘର ମାନଙ୍କରେ କଣ ଥାଏ ନା ସେଠି ଆମର ଯେମିତି ମୁ ମୁଖିଆ ଯିଏ ଅଛନ୍ତି ସିଏ ଆମର ଗୋଟେ ପୁଅ ପିଲା ଥିବେ ଆମର ଜେଜେ ଥିବେ ନହେଲେ ବାପା ଥିବେ ନହେଲେ ଦାଦା ଥିବେ କିନ୍ତୁ ସେଠିକାର ମୁଖିଆ ହଉଛନ୍ତି ତାଙ୍କ ଘରର ମା ମା ହେଲେ ଭଉଣୀ ହେଲେ ବା ତାଙ୍କ ସ୍ତ୍ରୀ ହେଲେ ସେ ସମସ୍ତେ ହେଲେ ତାଙ୍କ ଘରର ମୁଖିଆ। ଇଭେନ ଏମିତି ହେଇଥାଏ କି ପୁଅ ମାନେ ଘରେ କାମ କରିଥାନ୍ତି ଝିଅ ମାନେ ଯାଇ ଥା ବାହାରକୁ ବାହାରେ କାମ କରିଥାନ୍ତି ଯେମିତି କି ଆମର ବ୍ୟାଙ୍କ। କାମ ହେଲା ବା କୌଣସି ସଉଦା ପତ୍ର ଆଣିବା ପାଇଁ ହେଲା। ଯେମିତି ଆମର ଏଠି ରେଗୁଲାର ପୁଅ ପିଲା ଗୋଟେ ଜିନିଷରେ ପୁଅ ପିଲା ମାନଙ୍କୁ ଆମେ ପଠେଇ ଦଉଛେ। କିନ୍ତୁ ସେଠିକି ସେ ସୋସାଇଟିରେ ସମାଜରେ ସେ ସବୁ ଜିନିଷ ହୁଏ ନାହିଁ। ସେଟା ଓଲଟା ଝିଅ ମାନେ କରିଥାନ୍ତି।
ଓହୋ ଏଇ ଜିନିଷ ଟା ଆମ ଓଡିଶାରେ ହେଲେ କେତେ ଭଲ ସୁବିଧା ହେଇଯାଆନ୍ତା ମ୍ୟାଡାମ ଆଉ।
ଓଡିଶାରେ କଣ ସାରା ଭାରତରେ ବି ଯଦି ଏଇଭଳି ଜିନିଷ ହେଲା। ତାହେଲେ ତ ବହୁତ୍ ନାରୀମାନେ ମାନେ ବହୁତ ସୁରକ୍ଷାର ସହିତ ରହିବେ। ବୁଝିପାରୁଚନ୍ତି? କିନ୍ତୁ ଏଇଟା ହବନି କେବେବି କାହିଁକି ନା ଆମ ସମାଜରେ ଏଇଭଳି ପ୍ରକାର ମାନେ ଅନ୍ଧ ଭକ୍ତ ବା ଯାହାକୁ କୁହନ୍ତି ମାନେ ଇଏରେ ବାନ୍ଧି ହେଇକି ରହିଛନ୍ତି ସେମାନେ କଣ ନା ସେମାନେ ବୁଝୁଛନ୍ତି ନାରୀମାନେ ନାରୀ ଆମର ଗୋଡ ତଳର। ବୁଝିପାରୁଚନ୍ତି ତ ଏଇଭଳି ପ୍ରକାରର ଯଦି ଟାଲୀଟି ରହିବ। ତାହେଲେ? ଆ ନିଶ୍ଚିନ୍ତ କେବେ ବି କୌଣସିର ସମାଧାନ ହେଇପାରିବନି କୌଣ ଠି ଜିନଷର। ଏସବୁ ନେଇକି ମ୍ୟାଡାମ ଆପଣଙ୍କର କଣ ମତ ରଖିଥାନ୍ତେ?
ମୁଁ ମୋ କହିବା କଥା ଆମର ଯୋଉ ଡାଉରୀ ପାଇଁ ଏତେ ଅ ଏତେ ସବୁ ଅସୁବିଧା ଆମେ ସାମ୍ନା କରିବାକୁ ପଡୁଚି ବିଶେଷ କରି ନାରୀମାନଙ୍କୁ। ମୁଁ କହିବା କଥା ଆମର ଯୋଉ ଡାଉରୀଟା ସରକାର ଉଠେଇ ଦେଇଚନ୍ତି ତା ଉପରେ କଡା ପଦକ୍ଷେପ ବି ନବା ଉଚିତ ଧର ଯିଏ ଗା ଡାଉରୀ ମାଗିଲା ଆ ଯଦି ପାଞ୍ଚ ଲୋକଙ୍କ ଆଗରେ ମାଗିଲା ସେ ପାଞ୍ଚ ଲୋକ ବି ଓ ପ୍ରତିବାଦ କରିବା ଦରକାର କି ଆମେ ଡାଉରୀ କଣ ପାଇଁ ଦବୁ। ବୁଝି ପାରୁଚନ୍ତି ଆଉ ଯଦି ୱାନ୍ସ ସେମାନେ ଡା ଯଦି ସେ ଧର ଆଜିକାଲି କହୁଚନ୍ତି ନଦେଲେ ଆମେ ବାହାଘର ଭାଙ୍ଗିଦବୁ। କି ବାହାଘର ଇଏ କରଦବୁ ସେତିକି ବେଳେ ଯଦି ବାହାଘର ଭାଙ୍ଗିଦବ ଗୋଟେ ଝିଅ ଏତେ ଅସୁବିଧାର ମାନେ ସମ୍ମୁଖୀନ କରିବନି ଯଦି ଆପଣ ସେଇଠି ଦେଲେ ଆପ ଆପଣଙ୍କୁ ସେ ଏ ମୁହଁ ଦେଇଦେଲେ ନା। କି ଆ ସେ ବ ବ ଆଉଥରେ ବାରମ୍ବାର ମାଗିଆକୁ ସେ ଜିନିଷ ଇଏ କରିବ। କି ଯଦି ଆପଣଙ୍କୁ ଦାଉରୀ ପାଇଁ ହଇରାଣ କରୁଚନ୍ତି ମୋ
ଜାଣିବା ଆସିବା ପରେ ସେଇଠୁ ପଳେଇ ଆସିବାଟା ଆଉ ସେମାନଙ୍କୁ ଉଚିତ ଶିକ୍ଷା ଦବାଟା ବି ବହୁତ ଜରୁରୀ। ନଦେଲେ ଏମିତି ସମସ୍ତେ ତୋ ସହିତ ହବ ଗୋଟ୍ ଆଉ ସମସ୍ତେ ଏମିନ୍ତି ହଇରାଣ ବି ହେବେ ନାଇଁ କି ମ୍ୟାଡାମ୍।
ହୁଁ।
ଆଉ ଯଦି ଏବେ ନାରୀମାନେ ଚୁପ୍ ରହିଯାଉଚନ୍ତି ଚୁପ୍ ରହି ରହିକି ସେମାନେ କେତେବେଳେ ନିଜ ଜୀବନ ବି ଶେଷ କରିଦଉଚନ୍ତି ସେମାନଙ୍କୁ ଜଣା ପଡୁନି। ଏଇଥିରେ କେହି ବି ମାନେ ଇଏ ହଉନାହାନ୍ତି ଯଦି ଗୋଟେ ବାପା ମା ଏତେ ପଇସା ଖର୍ଚ୍ଚ କରିକି
ଆପଣ ବାହା ଦଉଚନ୍ତି କି ଏତେ ଉଁ ଜିନିଷ ପତ୍ର ଦେଇ ବାହାଘର କରୁଚନ୍ତି ସିଏ କଣ ତାର ସମାଧାନର ବାଟ ବାହାର କରିପାରିବେନି? ଆଉ କିଛି ଝିଅ ଅଛନ୍ତି ଡରିକି ବି କୁହନ୍ତିନି ଘରେ। କି ଆମେ ଏମିତି ଅସୁବିଧାର ମାନେ ଫେସ୍ କରୁଚୁ।
ହୁଁ ତ ସେମତି ଯଦି ମାନେ ଯଦି ଆଜ କାଲିକା କଣ ନା ହୋଉଚି ସେ ଝିଅ ପିଲାମାନଙ୍କୁ ଶିକ୍ଷା ଦିଆଯାଉ। କେମ୍ତି ସେମାନେ ଷ୍ଟ୍ରଙ୍ଗ ହେବେ ବା ସେମାନେ କେମତି ସ ବୁ ଅସୁବିଧାର ସାମ୍ନା କରିପାରିବେ ସେମାନଙ୍କୁ ପା ଠ ପଢିବା ପାଇଁ ସେମ୍ତି ସୁବିଧା ଦିଆଯାଉଚି ବା ଆମର ନିଜେ
ତେ ସବୁ ଆସିଲାଣି। ଫେରେ ଆମର ଗୋଟେ ଗୋଷ୍ଠୀ ଗୋଷ୍ଠୀ ହେଇକି ଯୋଉ ବନୋଉଚନ୍ତି। ହାତ ବୁଣା ଜିନିଷ ହେଲା ହାତର ମାନେ ଏବେ ହେଇଥିବା ଶୁଖିଲା ଖାଦ୍ୟ ହେଲା କି ଯୋଉ ସିଲେଇ ହେଲା ପାଲର୍ ହେଲା କେତେ ସ ସବୁ ବାହାର କରୁଚନ୍ତି। ଏଇ ଝିଅ ମାନେ ଡରି ସିନା ଅତ୍ୟାଚାର ସହିକି ସେଇଠି ପଡିକି ରହୁଛନ୍ତି କିନ୍ତୁ ବାହାରି ଆସିଲେ କେତେ ସେମାନଙ୍କ ପାଇଁ ବାଟ ଫିଟି ଯିବ ସେମାନେ ନିଜେ ବି ଜାଣିନାହା
ହଁ ହଁ ନିଶ୍ଚିନ୍ତ। ଯୋଦି ଝିଅ ମାନେ ଝିଅ ମାନଙ୍କ ପାଖରେ ଯାହାଟା ଆମ ପାଖରେ ଯୋଉ ଇଏଟା ଅଛି ଆମେ ଯାହାଟା କରିପାରିବା ଏଥର ରୋଷେଇ ହେଲା ବା ଆମର କୌଣସି ପ୍ରକାର ମାନେ ମେକ୍ଅପ୍ ହେଲା ବା କୌଣସି ପ୍ରକାର ଆମର ଆମେ ଆଇଟି ସେକ୍ଟରରେ କୌଣସି ଚାକିର ହେଲା। ବା ଯେ କୌଣସି ଜିନ୍ଷରେ ଆମେ ଯଦି ସେଇ ଜିନ୍ଷ ଆମ ପାଖରେ ଥିବ। ତାହେଲେ ନିଶ୍ଚି ଦିନେ ନା ଦିନେ ଫୁଟେଇକି ବାହାରିବ ଯୋଉ ଯେମିତି କୁହନ୍ତି କଳା ଟା ଯେମ୍ତି ଲୁଚିକି ରହେ ନା। ତ ସେଇଭଳି ଭାବରେ ଆମର ଗୀତ ଗାଇବା ହେଲା ବା ନାଚିବା ହେଲା ଯେ କୌଣସି କଳା ଥିବ ନିଶ୍ଚିନ୍ତ ବାହାରିବ ଯଦି ଆମେ ତାକୁ ପ୍ରକାଶ୍ କରିପାରିବା ତାହେଲେ ନିଶ୍ଚିନ୍ତ ମାନେ ଯେମିତି କୁହନ୍ତିନି ସମାଜରେ ଆମେ ଉ ପୁରୁଷଙ୍କ ଭଳିଆ ମୁଣ୍ଡ ଟେକିକି ଛିଡା ହେଇପାରିବା।
ହଁ ଆଜ୍ଞା ଆପଣ ଙ୍କ ସହିତ କ କଥା ହେଇ ବୋହୁତ୍ ଭଲ ଲାଗିଲା, ଆଉ କିଛି ସମୟ ପରେ ଆଉ ଏଥରେ କଥା ହବା ଆଉ।
ଆଜ୍ଞା।
ଧନ୍ୟବାଦ୍।